ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ। କଣ କରୁଛ?
ଆଉ ଆପଣ ଏଇଟେ ବସିଛି, ବସିଛି ଆପଣଙ୍କ ଆଡେ ପାଣିପାଗ କେମିତି?
ବର୍ଷା ହଉଚି ଲଗାତାର।
ଆମର ବି ଏବେ ବର୍ଷା ବି ଛାଡନି ସକାଳୁ ହିଁ ହଉଚି। ଆଉ।
କଣ ଖାଇଛନ୍ତି?
ମୁଁ ଭାତ ଆଉ ଶୁ ଶୁଲା ବୁଟ ତରକାରୀ ଆଉ ଆଳୁ ଭଜା, ଡାଲି। ଆଉ ଆପଣ?
ଭାତ, ଡାଲି, ଭଜା, କାକୁଡି। କଣ କରନ୍ତି ଆପଣ?
ଆଜ୍ଞା।
ମୁଁ କହିଲି କଣ କରନ୍ତି ଆପଣ?
ମୁଁ ଆଇଟି ଆଇ କରୁଛି ସେକେଣ୍ଡ ଇୟର୍। ଆଉ ଆପଣ କଣ କରନ୍ତି?
ମୁଁ ଗ୍ରାଜୁଏସନ ସାରିକି ଅଛି ଆଉ।
ଓ ହୋ। ଆଉ ଆପଣଙ୍କ ଆଡେ ରଜ କେମିତି ହୁଏ ସବୁ ପର୍ବ ପର୍ବାଣୀ?
ଭଲ ହୁଏ ମହାଉତ୍ସବ ବି ପଡେ ଆମ ଗାଁରେ। ବଟ୍ ମୁଁ ଏଥର ଯାଇନଥିଲି। ଆପଣଙ୍କ ଆଡେ କେମିତି ହୁଏ?
ଆମ ଆଡେ ବି ତ ଭଲ ହୁଏ। ସବୁ ନାଚ ଗୀତ ହୁଏ ସି ବୁଲି ମୁଁ ଏବେ ଗାଁ କୁ ଯାହା ରଜକୁ ଯାଇଥିଲି ଆଉ ଯାଇନି।
ଏକ୍ଜାମ ସଇଲେ ପୁଣି ଗାଁକୁ ଯିବି ଆଉ।
ଏବେ ବାହାରେ ରହୁଛନ୍ତି।
ହଁ।
ହଷ୍ଟେଲ ନା
ହଷ୍ଟେଲ ହଷ୍ଟେଲ।
ଓହୋ।
ଆପଣଙ୍କ ଘର କୋଉଠି?
ଢେଙ୍କାନାଳ। ଆପଣଙ୍କର।
କାମେକ୍ଷାନଗର।
ଓହୋ।
ଆପଣ ଙ୍କୁ କୋଉ କୋଉ ଜାଗା ସବୁ ବୁଲିବା ପାଇଁ ଟ୍ରାଭେଲିଂ କରିବା ପାଇଁ ଭଲ ଲାଗେ।
ମତେ ହ୍ୟାଲୋ।
ହାଲୋ ହାଲୋ।
ହୁଁ ମତେ ପାହାଡ ଏରିଆ ବହୁତ ପସନ୍ଦ।
ସବୁଠୁ ବେଷ୍ଟ କେଉଁଟା ଅଧିକ କେଉଁଟା ଭଲ ଲାଗେ କେଉଁ ଜାଗା?
ସେଇ ପା କହୁଛି ପାହାଡ ଏରିଆ।
କେରଳ।
ମା ସିଆଡା କେବେ ଯାଇନି ତ ଏକ୍ସପିରିଏନ୍ସ ନାହିଁ।
ଆପଣଙ୍କ ଆଡେ ସବୁ କଣ ଧାନ ଧାନ ଗଛ କଣ ସବୁ ଫସଲ ବାତି ସବୁ ଲାଗିଲାଣି ଏଇ ବର୍ଷ।
ମୁଁ ଏତେ ରହିନି ତ ମୁଁ ଜାଣିନି। ଆପଣଙ୍କ ଆଡେ କଣ କଣ ଲାଗେ।
ଆମ ଆଡେ ତ ଆମର ତ ଲାଗେ କିନ୍ତୁ ଆମର କିଛି ଲଗାଯାଏନା ଆମର ଭାଗୁଆର ଦେଇ ଦିଅନ୍ତି ଧାନ। ଖାଲି ଯାହା ଶୁ ଯାହା ଜାଣିଛି ଧାନ ଆଉ ଫସଲ ବାଦୀ ସବୁ ଘରେ ହୁଏ ବାଇଗଣ ଭେଣ୍ଡି କାକୁଡି ଆଉ ଟମାଟୋ ବିନ୍ ଏତିକି ହୁଏ।
ହଉ ଆପଣ କଣ ଖାଇଛନ୍ତି କଣ?
ଭାତ ସୋଲାଟ ଆଜ୍ଞା। ଖାଇବା ପାଇଁ ମତେ ସବୁ ଭଲ ଲାଗେ ଖାଲି ଆଇଁଷକୁ ସବୁ ଛାଡିକି ଆଉ ସବୁ।
ଖାନ୍ତିନ କାଇ ଟୋଟଲ ନାଇଁ।
ନା ନା ଅଇଁଷ ଖାଏନି। ଆପଣଙ୍କୁ କଣ ଖାଇବା ପାଇଁ ଭଲ ଲାଗେ ସବଠୁ?
ଆମେତ ନନ୍ ଭେଜ୍ ପାଟିଆଉ। ଆଉ ଘରେ ସବୁ କଣ କରୁଚନ୍ତି?
ଏବେ ମୁଁ ବସିଥିଲି।
ଘରେ କିଏ କିଏ ଅଛନ୍ତି?
ଘରେ ବାବା ମାମା ଆଉ ମୁଁ। ତିନି ଜଣ ଦିଦି ଦିଜଣ ମ୍ୟାରେଜେ। ଆଉ ଆପଣଙ୍କ ଘରେ କେତେ ଜଣ ମେମ୍ବର?
ଆମେ ଚାର ଜଣ।
ଓହୋ। ଆଉ।
ବାବା କଣ
ଆପଣଙ୍କ ଆଡେ ସବୁ ଆଜ୍ଞା।
ବାବା କଣ କରନ୍ତି?
ବାବା ଆମ ନିଜେ ତେଲ ଟାଙ୍କିରେ ଅଛନ୍ତି।
ତେଲ ଟାଙ୍କି।
ମା ଆମରି ନିଜର।
ଓହୋ।
ଆପଣଙ୍କ ଆଡେ ଆଉ କଣ ସବୁ ଭଲ ଭଲ ପର୍ବ ହୁଏ?
ହଁ ପର୍ବ ଗ ଟିକେ ଭଲ। ବହୁତୁ ମେଡ ଫେଡ ଲାଗେ।
ଢେଙ୍କାନାଳ ମାନେ ତ ଲକ୍ଷ୍ମୀ ପୂଜା ଟା ସବୁଠୁ ଭଲ ହୁଏ।
ଉଁ। କିନ୍ତୁ ଆମ ଗାଁରେ ଗଣେଶ ପୂଜା ଟା ଭଲ ହୁଏ ବାକି ଢେଙ୍କାନାଳ ଲକ୍ଷ୍ମୀ ପୂଜା ମୁଁ କେବେ ଦେଖିନି।
ଆପଣଙ୍କ ଗାଁ ନାଁ କଣ?
ଆମର ଏପଟ ସାଇଡି ରହିଲା ଗୋଡା
ହଉ ହଉ।
ଆପଣଙ୍କ ଭାଇ କଣ କ କରନ୍ତି?
ମୁଁ ଆମ ଘରେ ସଭା, ହାଲୋ।
ହାଇ କୋଟ
ମୁଁ ଆପ ଆମ ଘରେ ସଭା ସାନ, ଆଉ ମୋ ଦିଦି ଦିଜ ଦିଜଣ ସେ ମ୍ୟାରେଜେ।
ତମେ ଏକା ତମେ ଭାଇ।
ଆଜ୍ଞା।
ମୁଁ କଲି, ଏକା ଭାଇ ତାହାଲେ।
ହଁ।
ହଉ ତାହେଲେ ମୁଁ ଟିକେ ରଖୁଚି, ମୋର ଟିକେ ଅର୍ଜେଣ୍ଟ କଲ୍ ଆସୁଛି ତ ହେଇଥିପାଇଁ।
ଆଜ୍ଞା।
ଧନ୍ୟବାଦ, ବହୁତ ଭଲ ଲାଗିଲା।